ମିତ୍ର
ହଁ ସକାା କୁହ
ଆଉ ମିତ୍ର କଣ ଖବର ସୁଦାମ ତମେ ତ ମୋର ପରମ ମିତ୍ର ସଖା ଆଉ ଫୋନ୍ ଫନ୍ ନାଇଁ ମୁଁ ବହୁତ ଦିନ ପରେ ତମକୁ ଲଗେଇଲି ମନେ ପକେଇ
ହଁ କଣ କେମତିଛ ମନେ ପଡିଯାଇଛି ଆଉ ନା କଣ
ମନେ ପଡିଗଲା ଆଉ ତମ କଥା ଆଉ ଆଉ ବହୁତ ଦିନ ହେଲା ଆମେ ଗୋଟେ ଯାଇନେ ବୁଲାବୁଲି କରିନି ତମର ଗୋଟେ ଗୋଟେ ଯିବା ଭ୍ରମଣ କରିବା
କି କ ପ୍ରଥ ହଁ ପୁରୀ ଯିବା ଆଉ ଏବେ କୁଆଡେ ଚାଲନ ବର୍ଷା ପାାଗରେ କୁଆଡେ ବୁଲାବୁଲି କରିବା ଝଣା ଫରଣା କୋଉଠି କଣ କାଇ ନହିଁ ସେ ଯୋଉ ହାତୀ ପାଟିରୁ ବାହାରିଥବା ପାଣି ବସ୍ ବସ୍ ହ ଭଲ ତ ମାଙ୍କଡ ଫାଙ୍କଡ ବା ଓହୋ ଓହୋ କେନ୍ଦ୍ରାପ କେଉଁ ଧର ହଁ ଆରେ ଆଉ କଣ କେୋଉଠି କଣ ଦାଞ୍ଚ କହୁନ କୁଅ ଯିବା ଆଉ
ଆମେ ଯିବା ଭାବଛି ଆମେ ପୁରୀ ଯିବା ଜଗନ୍ନାଥଙ୍କୁ ଦର୍ଶନ କରିବା
ର ହଉ ହେଲା ଆଉ ଏବେ ମଟର ସାଇକେଲ ପୁରା ଯାଉଛି ଏଇ ପୁରା ଆଉ କଣ କୁ
ହୁଁ
ରୁୋକୁ ହଁ ଆଜ୍ଞା ଚାଲିଚୁ ବୁଲାବୁଲି କୁଆଟେ ଆଉ କରିବା କହୁନ କୁହ ସମୁଦ୍ରରେ ଗାଦ ଦେଖ କାଇଁ।
ଗାଧେଇ ପାଧେଇ।
କୁହ।
ଭାଇ ଗଲାଣି।
ଆଜ୍ଞା।
ହଁ ଆଉ। ଆଉ କଣ କୁହ ସବୁ ତମର ଖବର ଦେହ ପା କେମିତି ଅଛି। ଘରେ ସବୁ କେମିତି କଣ ଅଛି। ସେମିତି ଭଲ ବୁଲାବୁଲି କରି ଚାଲୁନ କାଲି ଆଡେ କୁଆଡେ ଯିବା କୁସୁମା ପାର୍କ ଯିବା।
କୁମଳା ବିଷୟରେ ଟିକେ କୁହ ମତେ କଣ ତମର ସବୁ ଯଜ୍ଞ ସେପଟେ ହୁଏ ସବୁ। କଣ ଯାତ୍ରା ଜାନି ପର୍ବପର୍ବାଣି ହୁଏ। ଆମକୁ ଟିକେ
ହଁ ସେମିତି ରଜ ରଜ ଇଏ ହୁଏ ଆଉ କଣ। ଜ ହୁଏ। ଆଉ ଗାଁରେ ଖେଳ ହୁଏ। କ୍ରିକେଟ ଖେଳ ହବ। ଆଉ ଏବେ ଏଇନା ବର୍ଷା ଦିନେ ଆ ତମ ଆଡେ କଣ ହୁଏ କୁହ।
ହୁଁ। ବନ୍ଧୁ ବେଶୀ ଦୂରକୁ ଆପଣ ବୁଲିଯାଆନ୍ତି କି
ହଉ ଆମ ଗାଁରେ ବି ସବୁ ହୁଏ ଆମର। ହଁ କଣ କଣ ହୁଏ କହିଲ ଦେଖିବା? ବଉ ୟାକୁ ଶୁଭୁଚି ବହୁ ୟାକୁ ଶୁଭୁଛି।
ଗ୍ରାମର ଦେବି ପାଖରେ ଆମ ଗୋଟେ ବଡ ଯଜ୍ଞ ଆୟୋଜନ କରାଯାଏ। ଆଉ ମାତା ତାରିଣୀଙ୍କ ପାଖରେ ସାଇ ମନ୍ଦିର ଜଗନ୍ନାଥ ଆମର ଅଛି ଗୋଟେ ବଡ ଜଗନ୍ନାଥ ମନ୍ଦିର ବି ଅଛି। ଏଠି ଗୋଟେ ବହୁତ ବଡ ଆମ ବୁଲାବୁଲି କରୁଛୁ ଭୋଜିଭାତ କରୁଛୁ। ପର୍ବପର୍ବାଣିରେ ଆମେ ସେଠି ବହୁତ ଇଏ କରୁ ଉପଭୋଗ ଜାଗାକୁ।
ରାତିରେ ତାର ଛୋଟ ଛୁଆ ବୁଲୁ ଥିବେ ସେତିକି ଲାଇଟ ଲାଗିଥିବ। ଆଉ ଲାଇଟ ଆସୁଥିବ ନାଇଁ କଣ।
ହଁ। ଆଉ କଣ ବନ୍ଧୁ କୁହ। ହ୍ୟାଲୋ।
ହଉ ବୁଲା ବୁ କହୁଥିଲ।
ହଁ ହଁ ବୁଲାବୁଲି କରିକି
କଣ ମିନି କେଦାରନାଥ ଅଛି ପା।
ଯେ ତାକୁ କହୁଛି ଚାଲ ମଟନ କରିବା। ସେଇଠି ଯିବା ସେଠି ଭଲ ଭଲ ରାମେଶ୍ଵରମ ଭଲ ଭଲ ମନ୍ଦିର ଅଛି। କେରଳରେ ଭଲ ଭଲ ମନ୍ଦିର ଅଛି। ଆମ ଭୁବନେଶ୍ଵରରେ ବି ବହୁତ ଭଲ ଭଲ ଅଛି ସବୁ ମନ୍ଦିର।
ଆଉ ମିନି କେଦାରନାଥ କଣ କେମିତି କଣ ଅଛି।
ହୁଁ। ଉତ୍ତରାଖଣ୍ଡ ଉତ୍ତରାଖଣ୍ଡ ଆମ ତାର ମଜା ଟା ବି
ସେମିତି ଷ୍ଟାଇଲ୍ ରେ କରିଛ।
ଯାହାକି ଦେଖିବାକୁ ପୁରା ଆମର କେଦାରନାଥ ଧାମ ଯାହା ଇଏ ପୁରା ସେଇ ତାର ଅବିକଳ ନକଲ, ଆମେ ତାକୁ ଉପଭୋଗ କରିବୁ ଯାଇକି।
ଓହୋ, ଜୋରେ ଲୋକ ଆସୁଥିବେ ତ? ଜୋରେ ଲୋକ ହୁଅନ୍ତି, ପ୍ରବଳ ଲୋକ ହୁଏ, ପୁରା ଗାଡି ମଟର ଦୁଇ ଟକିଆ ଗାଡି, ଚାରି ଟକିଆ
ହଁ ଭଲ ଭଲ ଆଉ ଆଉ କଣ ଯୋଉ ହୁଁ ଏବେ କୁଆଡେ ବୁଲାବୁଲି କଲଣି ନା କରିନ? ସାଙ୍ଗ ସାଥି ସବ ବୁଲୁଥିବ ନା?
ଯାଇଥିଲୁ ବୁଲିବାକୁ ସେଠି ଗୋଟେ ଆମ ଢେଙ୍କାନାଳରେ ଗୋଟେ ହେଉଛି ଆମର ନିହାଲ ପ୍ରାସା ଦରେ ରଜ ଆମ ଯାଇଥିଲୁ ଉପଭୋଗ କଲୁ ବହୁତ ସୁକୁମା କୁସୁମା ଯାଇଥିଲୁ ଆମେ ଯାଜପୁରରୁ ବିରଜା ମନ୍ଦିର ଯାଇଥିଲୁ। ହଁ ହଁ
ଏହା ତମ ଗାଁ ପାଖରେ ବା ମହାବିନାୟକ ମନ୍ଦିର କଣ?
ଗାଁ ପାଖରେ ମହାବିନାୟକ, ଚଣ୍ଡୀମନ୍ଦିର, ଦର୍ପଣୀ ବହୁତ ବଢିଆ ବଢିଆ ଦର୍ଶନିଅ ସ୍ଥାନ ଅଛି ଆମର ଏଠି ପାଖରେ, ଏଠି ଆମର ଗୋଟେ ବହୁତ ବଡ ଦିଟା ପୋଖରୀ ଅଛି ବିଡିଆଡିଆ ଭାତୁ ଧୁମୁରା ଗୋଟେ ବଢିଆ ପୋଖରୀ ଅଛି ସେଠି, ସେଠି ଆମ ପାଖରେ ସେଠି ଗୋଟେ ବହୁତ ନଇ ଯାଇଛି, ସେ ନଈରେ ଆମେ ମାଛ ଧରୁ ଗାଧୁଆ ପାଧୁଆ କରୁ।
ଗୋଟେ ପୋଖରୀ ତିଆରି ହଉଛି, ଓଡିଶାର ବହୁତ ବଡ ପୋଖରୀ।
ଓଡିଶାର ବା ଆଉ ବଡ ପର୍ଯ୍ୟଟନ ପୋଖରୀ ହେଲା ବା କୁଶୁଅ ନା କଣ ଯାଜ ହଁ ଆଉ ପୁଣି କଟିଗଡରେ ହଉ ଭଲ ଭଲ, ଆଉ ତମ ପୁରା ମଜାମସ୍ତି କରିବ ପଇସା ଇନକମ୍ ଭଲ କରିବ ସେଠୁ ଆଉ
ଆଛା ଆଉ କଣ ବନ୍ଧୁ ସବୁ ଦେହ ପା କେମିତି? ଘରେ ସବୁ କଣ କେମିତି? ବାପା ବୋଉ ଅଛନ୍ତି ଭାଇ ଭଉଣୀ ଦାଦା ଖୁଡି ଆଉ ବେପାର ପତ୍ର କଣ କେମିତି ଚାଲିଛି ତମର ସବୁ?
ଯାଇଥାନ୍ତୁ କୋଉଠିକି କହିଲ? ଏ ଯୋଉ ଏଠିକି ଭୂଷୁଣୁପୁର ପାର୍କ ଗୋଟେ ଅଛି ଆମ ଏରିଆରେ ବହୁତ ବଡ ପାର୍କଟେ ହେଇଛି, ଆମେ ସେଇଠି ଭୋଜି ଭାତ କରୁଛୁ। ନୂଆ ବର୍ଷରେ ଭୋଜିଭାତ ଆମେ କରୁ, ଆୟୋଜନ କରୁ ସାଙ୍ଗସାଥି ମାନେ, ନୂଆ ନୂଆ ହଁ ଆଉ ପିଠା, ପୋଡ ପିଠା
କାକରା ପିଠା ଆମର ବିଭିନ୍ନ ଭଳିକି ଭଳି ସବୁ ପିଠା ଆଉ ମିଠା ଆଉ ଯୋଉ କଣ ଭୋଜି ରେ କଣ କଣ ଆଇଟମ କର ତାଙ୍କ ଆମେ ଛେଳି ଗୋଡ କରୁ, ମାଛ କରୁ, କୁକୁଡା ଗୋଡ କରୁ। ଆଉ କୋଉ ଚାଉଳ ଯୋଉ ଚାଉଳ ନା ବାସୁମତୀ ଚାଉଳ
ଆମର ଆମର ସ୍ୱର୍ଣ୍ଣ ଚାଉଳ
ଆ ମାନେ ତ ସାଙ୍ଗମାନେ ପୁରା ଭଲ କି ମଜାମସ୍ତି କର ବର୍ଷକୁ ଥରେ ଦେଖାହେଉଛ ନା ଯେହେତୁ
ପୁରା ଆମେ ପୁରା ସେଠି ପୁରା ଉପଭୋଗ କରୁବୁ। ଭଲ ସେ ଜାଗାକୁ ନାଇଁ ନାଇଁ ମଦ ବହୁତ ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସମାଜକୁ ଲାଗି
ସେବା କରୁ
ସେଟା ଆମର ଜେଜେ କରିଥିଲେ।
ଆଃ।
ଆଉ ମିତ୍ର କଣ କୁହନ୍ତୁ? ହାଲୋ।
ସାଙ୍ଗମାନେ ତ ଯାଉଥିବ ବୁଲାବୁଲି କରିବାକୁ।
ହଁ ହଁ ଆମେ ଯାଇଥିଲୁ କପିଳାସ ବୁଲିବାକୁ କପିଳାସ ବହୁତ ବଢିଆ ଜାଗା। ସେଠି ବହୁତ ବଡ ପାର୍କ ହେଇଛି ସେଠି ଯାତ୍ରା ବି ସେଇଠି ଆମେ ଯାଇଥିଲୁ ଧଉଳି ବଳ ନାଟ୍ୟ, କଳିଙ୍ଗ ବଳ ନାଟ୍ୟ। ବହୁତ ବିଭିନ୍ନ ପ୍ରକାର ଯାତ୍ରା ପଡିଥିଲା ଆମେ ସବୁ ଯାତ୍ରା ର ଉପଭୋଗ କଲୁ ଆମର ଏଠି ଗାନ୍ଧୀ ଛି କରିକି ଯାତ୍ରା ପଡୁଛି ହାତୀ, ବାଘ, ଭାଲୁ ସେଠି ହରିଣ, ଅଇରାଜ, ଅଜଗର। ଏଠି ଚିିତି, ନାଗ, ତମ୍ପ।
ହଁ ଆଉ କଣ?
ହୁଁ। ପୁରା ପାହାଡର ପୁରା ଉଚ୍ଚର କପିଳାସ ଆମର ପୁରା ଅଗନାଗନୀ ପାହାଡର ପୁରା ଉଚ୍ଚ ସ୍ଥାନରେ ଅବସ୍ଥିତ। ବୁଲିବାକୁ ବହୁତ ବଢିଆ ମନୋରମ ପର୍ଯ୍ୟଟନ ସ୍ଥଳ ଭିତରୁ କପିଳାସ ଗୋଟେ ଦ୍ୱିତୀୟ। ଆଉ ମିତ୍ର କଣ କୁହନ୍ତୁ ସୁଧମା? ହାଲୋ। ହାଲୋ। ହୁଁ।